ହ୍ୟାଲୋ।
ହଁ ହଁ ଶୁଭିଲା।
ଖାଇଲେଣି ଆପଣ?
ହଁ ଖାଇସାରିଲିନି ଖାଇକି ଯୋଉ ଘର ଗୁରା ଟିକେ ଘରକୁ ଟିକି ସଫା କରୁଥିଲି ଆଉ ହଉଛି ପୁଅ ଟା ଏଇନା ଶୋଇଛି ତ।
ଆଜି ରୋଷେଇ ରେ କଣ କରିଥିଲ?
ଆଜି ଆଜି ରୋଷେଇ ହେଇଥିଲା ଡାଲି ପୋଟଳ ଆଳୁ ହଉଛି ଜିରା ରସୁଣ ତାକୁ ଛେଚା ଜିରା, ରସୁଣ, କଞ୍ଚା ଲଙ୍କା ଛେଚିକି ଭୁଜା ହେଇଥିଲା। ଆଉ ଶାଗ ହେଇଥିଲା। ଆଉ ପାମ୍ପଡ ଆମ୍ବ ସେଇଥିରେ ମୁଁ ଏତିକି ହେଇକି ମୋ ପୁଅ ନାହି କଲା କହିଲ ମୁଁ ଏଇଗୁଡା ଖାଇବିନି ମୋର ନାଇଁକ ଅଣ୍ଡା
ହଁ ଛୋଟ ପିଲା ଏଗୁଡା ପରିବା ମଗନ୍ତିନି ।
ସେ ଖାଇସିକିନି ପରିବା ଖାଲି ଖାଇବା ଆଳୁ ସରୁ ସରୁ ଭଜା। ଏ ଭଜା ଟା ମୁଁ ଟିକେ କହିଲି ଏଥର କଣ ମୋଟରେ ଟିକେ ମୋଟା ମୋଟା କର ବି ଖାଇଲାଣିି ଖାଲା ଅଣ୍ଡା ଆମ୍ବଲେଟ କରିକି ଆଣେ ମୁଁ ଯାଇକି ଖାଇବି ମୁ କଛି ସୋମବାର ନା ଖା ନ ନା ମୁଁ ପୁଣି ବାଢ଼ିକି ଭାତଟା ଥୋଇଛି ନାଇଁ ଯା ଆଣିବୁ କରି ତାପରେ ଯାଇ ଖାଇବି ସେ ଅଣ୍ଡା କରିକି ନେଇଗଲି ଖାଇଲା।
ସେଇନ୍ତି ସେଇ ଭାତ ହେଇଛି, ଡାଲି ହେଲା ଆଉ ପତ୍ର ଶାଗ ଭଜା ହେଲା ତାରେ ଭେଣ୍ଡି ଆଳୁ ଭଜା ହେଇଛି ତାପରେ କଲରା ଭଜା ହେଲା ତାପରେ ସବୁ ବାଇଗଣ, ଟମାଟୋ, ଭେଣ୍ଡି ପୋଡା ପୋଡି ହେଲା ତାପରେ ସେ ଖାଇଲା। ଆମେ ମା ଝିଅ ଆମର ବିରିୟାନୀ ଆଣିଥିଲୁ ତାକୁ ଆମେ ଖାଇଲୁ ଆଉ ଆମ୍ବ ତା ସାଙ୍ଗରେ ଖାଇଦଲୁ ଆଉ। ଆଉ ବର୍ଷା ହେଡେ ଉଠେଇଛି ନା ନାଇଁ?
ଉଠାଇଛି ପୁରା କାଉଁଳିଆ ପାଖ ସକାଳୁ କରିଛି ଆଉ ହେଉଛି କିନ୍ତୁ ବର୍ଷା ଠୋପେ ଠୋପେ ପଡୁନି ସ ଆଉ ଗରମ ଟା ହଉଛି ଜୋର।
ହଁ ଏଠି ବି ସେ ସେମିତି ଗୁଳି ଗୁଳି ଟା କରୁଛି। ସ ସକାଳୁ ଟିକେ ବର୍ଷା ଜୋର ଉଠେଇକି ପକେଇ କଚାରିକି ପକେଇଥିଲା। ଟିକେ ଦଶ ପନ୍ଦର ମିନିଟ ପକେଇଲା ସେଇନେ ଛାଡିଗଲା। କିନ୍ତୁ ଝୁପୁଝୁପୁ କରିକି ଦଶଟା ଆଙ୍କେ ପକେଇଲା ତାପରେ ବର୍ଷା ନାଇଁ ତା ଖରା ତେଜ ଟିକେ ଦେଖଉଛି। ପାଗ ପଡିଯିବତ ହେଇପାରେ ପୁରଣିକ ଆଉ।
ଏଇ ଯୋଉ କଣ କହିଲେ ମୁଁ କହିଲି ରୋଷେଇ ବିଷୟରେ ଟିକେ କଥା ପା ମାନେ କଣ କଣ ରୋଷେଇ ତରକାରୀ କରିବ।
କଣ ଖାଇବାକୁ ଭଲ ପାଆନ୍ତି?
ମୁଁ ତ ସାଧା ମାନେ ମୋର ଭଲ ଆଇଁଷ ବି ଭଲ ଏତେରେ ନୁହଁ ମୋର ସାଧା ହେଲେ ଭଲ ଏଇ ଯୋଉ ମୁଁ କହିଲି ପୋଇ ପୋଇରେ କେମିତି କଣ ଆଇଟମ କେତେ ପ୍ରକାର ଜାଣିଛନ୍ତି ସେଇ ବିଷୟରେ
ପୋଇ ଗୋଟେ ହେଲା ସୋରିଷ ପକେଇକି ରାଇ ହୁଏ। ଆଉ ଗୋଟେ ପିଆଜ ରସୁ ଲସୁଣ ଅଦା ଗରମ ମସଲା ଯୋଉ ସେ ସେଥିରେ ବି ଗୋଟେ ତରକାରୀ ଥିଲା ଏମିତି କଣ ମୁ ପୋଇ ସରି ସରାଇ ଆଳୁ ବାଇଗଣ ତାପରେ ସାରୁ ଏତିକି ପକେଇକିନା ମୁଁ କରେ ସୋରିଷ ରାଇ ତାପରେ ଆଉ ଯୋଉଟା ଗରମ ମସଲାରେ କରେ ସବୁ ବାଇଗଣ, ଆଳୁ, କଖାରୁ ସବୁ ପରିବା ପୋଟଳ, କାଙ୍କଡ଼ ସବୁ ପକେଇକି ତାକୁ ତରକାରୀ କରେ ପକେଇଲେ ଏଥିରେ ବି ମାଛ ମୁଣ୍ଡ ମାଛ ଚିଙ୍ଗୁଡି ଯାହା ପକେଇକି ବି କଲେ ହେଇପାରିବ ଛିଞ୍ଚଡା କରିବ ସେଟା କଲେ ଭଲ ଲାଗିବ ଆଉ।
ଓହୋ ଆଉ ହଉଛି ପୋଇ ରେ ମୁଁ ଗୋଟେ ଜାଣିଛି କେମିତି କହିଲ ମାନେ ଯେମିତି ମାନେ ଯୋଉ ପୋଇ ବଡ ଟିକେ ମୋଟା ମୋଟା ପିସ୍ ମୋଟା ଆଳିଆ ପୋଇ ଥିବ ତାକୁ ମାନେ ବେଶୀ ବଡ ଲମ୍ବା କରିବ ମାନେ ଅଳ୍ପ ଟିକେ ଟିକେ ଛୋଟ ଛୋଟ ଆଳୁ ଜଡି ଯଡି ପି ଗୋଟେ ଆଳୁ କାଟିବ। ଚାରି ଖଣ୍ଡ ଜ ପି ପଇଟା ମାନେ ସେଦିକ ସେଡ଼ିକି ପିସ୍ କରିଥିବ ଆଉ ହଉଛି ସେଥିରେ ବାଇଗଣ ଆଉ ହଉଛି ସାରୁ ଟିକେ ଅଳ୍ପ ପକେଇବ ଆଉ ଟମାଟୋ ଆଉ ମସୁର ମସୁର ଡାଲି ଯେମତି ମେ ମାଂସ ପାଇଁ ମସଲାଟା ବୋଟା ହୁଏ ସବୁ ପ୍ରକାରଆ ମସଲା ଧଣିଆ ଫଣିଆ ସବୁ ପକେଇକି ବାଟିଥିବ ଏ ଯେଉଁ ମସୁର ଯାଇ ପକେଇକି ସେ ପୋଇଟା କରିବ ଆଉ ପତ୍ରଟା ଟିକିେ ଭାଜିକି ରଖିଦିଅ ପଛରେ ପକେଇବ ପୁରା ଓହ୍ଲାଇ ଓହ୍ଲାଇବାକୁ ଥିବ ମାନେ ଦୁଇ ମିନିଟ୍ ସେକେଣ୍ଡ କି କଣ ଗୋଟେ ସେ ତ ଭଜା ହେଇକି ସିଝି ଯାଇଥିବ ସେ ମାନେ ସେଟା ପକେଇ ଦେଇକିନି ଗରମ ମସଲା ପକେଇ ଦେଇକି ତାକୁ ଘାଣ୍ଟି ଘୁଣ୍ଟି ଦେଇକିନି ଘୋଡେଇ ଦବ ମାନେ ମୁଁ ଏମିତି ମୋର ଏମିତି ପଇ ତରକାରୀ ଟା କରେ।
ହଁ ମୁଁ ବି ସେମିତି ମୁଁ ଭ ତମେ କହିଲ ମସୁର ଡାଲି ମୁଁ ହର ଡାଲି ପକେଇକି ଗରମ ମସଲା ଯେମତି ତରକାରୀ କରନ୍ତି ସେମିତି ଘରେ ହେମିତି ଗଲେ କଣ ମତେ ଭଲ ଲାଗେ ସୋରିଷ ମସଲା ଟା ଜମା ଭଲ ଲାଗେନି ମତେ ଖାଆନ୍ତି ଆଉ ଏମିତି ଗଲେ କଣ ରୁଟି ସାଙ୍ଗରେ ବି ଖାଇପାରିବ ଏତା। ସରଷ ମସଲା ଟା ଖାଲି ଭାତ ସାଙ୍ଗରେ ଭଲ ଲାଗେ।
ହୁଁ ହୁଁ ହୁଁ ଏଇ ଯୋଉ ସୋରିଷ ମସଲା ଟା କଣ କହିଲା ସବୁ ଲୋକ ସୋ ପୋଇରେ ଆଉ ସୋରିଷ ମସଲା ଟେ ବାଗ ଲାଗିନି ସୋରିଷ ମସଲା ଟା କୋଉଥିରେ ବାଗ ଲାଗି ଦେଲା ଏଇ ଯୋଉ ଖଡା ରାଇ ରେ ସୋରିଷ ମସଲା ଟେ ଟିକେ ବାଗ ଲାଗିବ। ଆଉ। ହୁଁ ପୋଇ ଯଦି ସୋରିଷ ମସ ମସଲା ପକେଇବ ପୋଇଟାକୁ ପ ଖାଲି ନିରଳା ପୋଇକି ସରୁ ସରୁ କାଟିଦେବା ତା ସାଙ୍ଗରେ ପୁରା ଆଳୁ ବି ସେତିକି ମୋଟାରେ କାଟିକି ତାକୁ ତାୱ ଭଜା କରିବେ ଯଦି ମାନେ ସୋରିଷଟାକୁ ସେଇଟା ଭ ସେଇ ଭଯା ଟା।
ମତେ ଏମିତି ଗରମ ମସଲ ରେ କରେ ଖାଏ ଆମର ଆଉ ଝିଅ କିନ୍ତୁ ପୋଇଁର ନାଁ ଧରେନି। ଖାାଇନି ତରା। ଛୁଆ ଏଇଗୁଡାକ ପରିବା ତ ଏଇରେ ଖାଆନ୍ତିନି ଆଉ ତାଙ୍କର ପ୍ରିୟ ଜିନିଷ ହେଲା ଅଣ୍ଡା ଚିକେନ ଏଇ ଦିଟା ଟିକେ ଛୁଆ ଭଲ ପାଆନ୍ତି ମାଛ ଏତେ କଣ୍ଟା ବାହାରେ ଖାଇପାରନ୍ତିନି ଆମ ତ ଝିଅ ସେ ଅଣ୍ଡା ଚିକେନ ଅଣ୍ଡା ଟା କମ ଖାଏ। ଚିକେନ ତା ଟିକେ ହେଲେ ମାନେ ଏ ସବୁ ସପ୍ତାହରେ ଖାଇଲା ଥରେ ତାର ସପ୍ତାହରେ ଲାଗି ଲାଗି ବି ସେ ଖାଇପାରିବନି ଚିକେନା।
କଟା ହଉଛି କଣ୍ଟା ଛଡ଼େଇକ ଦେ ଖାଇବେନି?
ମାଛ ବଡ ମାଛ ଖାଇବ ଛୋଟ ମାଛ ତୋଟଲେ ଖାଇବନି ବଡ ମାଛ ଖାଇଲେ ଗୋଟେକ କି ଯୋଦ ପିସ ଖାଇବ। ଆଉ ଲଗାତାର ମାଛ ସେ ଖାଇବନି।
ଓହୋ ଛୋଟ ଛୁଆ ମାନେ କଣ୍ଟା ତ ଚଳେଇ ପାରିବ ନାାଇଁ ଆଉ।
ମାଛ ତା ଖାଇଟେ ଲାଗ ନି। ଆଉ ଭଲ ଲାଗେ ନାଇଁ କାଁ ପାଗ କରିଛି।
କୁଆୋଗଟା ଏମିତିଉଛି।
ହୁଁ ଆଜି ବର୍ଷା ଲା ବୋଲି ଧୁଆ ଧୁଇ କିଛି କଲେନି କପଡା ସଖୁଆ ହେଇଯଛି ଖାଲି ଯୋଉ ଖଣ୍ଡା ଖଣ୍ଡ ପିନ୍ଧା ହେଇଏ ତାକୁ ଧୋଇ ଯାଇ ଆର ସବୁ ଠଆ ହେଇଛି କାଲିକୁ ସଫା ହବ ୱାସେ।
ଉ ଛାତ ଉପରେ ସୁକା।
ହଁ ଛାତ ଅଛି ଉପରେ ଅଛି ଆମ ଘର ଏଗଟା ଛାତରେ ଆଉ।
ଓହୋ ହଁ ଆଜିିବ ଯୋଉଟା ଉଦା ହେଇଥିଲା ସକାଳେ ଗାଧିକି ସେଉଟା ଏପର୍ଯ୍ୟନ୍ତ ଶୁଖିନି।
ଆଉ କେବେ ଆସୁଲ ବୁଲିଆଡେ?
କୋଉଦିନ ଦେଖିବା ପା ହେଲେ ଯୋଗ ହେଲେ କୋଉଦିନ ଯିବ
ଯୋଗ କଣ ଏଇଥିରେ କଣ ମନ୍ଦିର ନା କଣ ଯାଉଛ ଠାକୁରଙ୍କ ପାଖରେ ଯୋଗ ଗାଡିରେ ବସ ଗାଁ ରରେ ତ ବସ ଆସିଲା ବସିଲ ଆସିଲ। ଖାଲି ଏଠର ଉଲ୍ହେଇଲେ ଲେ କହିଦଳେ ଯାଇକିନି ନେଇଆସେ
ଅ ଦିଦି ନାଣ ଯାଇଛନ୍ତି ବୋଧେ ଘର ଟା ଦେଖିଥିବେ।
ହ ସେ ଥରେ ଆସିଥିଲେ କ
ଆଉ ହଉଛି ଏ ଟିକେ ଏଇ ଛୋଟ ଛୁଟା ବୋ କୁଆଡେ ନଉନାହାନ୍ତି ଯୁଆଡେ କହୁଛନ୍ତି ପଛରେ ପୁଅ ଟିକେ ବଡ ହେଇଯାଉ ଯୁଆଡେ ଯିବ।
ତାର ତ ଛୋଟ ଛୁଆ କେତେ କୁଆଡେ ବଲୁନି ଆଉ ସେଇଟା ହେଲାଣି ଆସିକି ଦି ବର୍ଷର ହେଇଗଲାଣି ନା।
ପୁଅ ଟା ହଁ ତିନି ବର୍ଷ ହେଲାଣି
ହେଇଗଲାଣି ତ ଥର ଯାଇପାରିବ।
ହୁଁ।
ପଳେଇ ଆସ ରଥ ଯାତ୍ରା କୁ
ଓ ହେଠୀ ରଥ ଭଲ ଟଣା ହଉଛନ୍ତି।
ହଁ ରଥ ପୁଅ ଏଠି ତ ଆମର ଏ ଭବନସରେ ଛଅ ନମ୍ବର ହଉଛି ଇସ୍କନରେ ହଉଛି ବି ରଥ ରଥଯାତ୍ରା ଏଠି ଶଚାନବରେ ବି ରଥଯାତ୍ରା ହଉଛି ଏଠି ତାପରେ ଆଉ ଗୋଟେ ରଥ ଏପଟେ ଝିଅ ଝିଅ ଦି ଦିନ ତଳେ ଯାଇଥିଲା ଆ ସେ ଡାରୁବ୍ରହ୍ମ ଜଗନ୍ନାଥ ମନ୍ଦିର ମନ୍ଦିର ଯୋଉ ପୁରୀ ମନ୍ଦିର ପରେ ସେ ସେମିତିଟ ସେମିତି ହେଇଛନ୍ତି। ଏବେ ଛଅ ମାସ ହେଲା ସେଇଠି ପଚିଶଟା ହେଇସିନି ସେଇଠୁ ଠାକୁରଙ୍କର ଦାରୁ ଯାଇଥିଲା ସେ ଯେଉଁ ଇଏ ଟାଇମ ସେ ସେଇଠୁ ତାଙ୍କର ବଢି ଜାଗା ଆସିଲେ ଯାଆନ୍ତ ତାଲେ ଠାକୁରଙ୍କର ଏବେ ବି ଅଛି ମୋ ଯଉ ସ୍ନାନ ପୂର୍ଣିମା ଅଣତିରିଶ ତାରିଖରେ ଆସନ୍ତତା ଯ ଯାଇକି ବୁଲାବୁଲି କରି ଦେଖିକି ଆସନ୍ତ
କୁଆଟା ବଡ ହେଇଛ ମୁଁ କୁଆଡେ ଆଉ ଯାଉଛଛି କୋଉ ଆଡେ ଯାଇନି ସେଇ କେବଳ ଆମ ଗାଁ ଯାତ୍ରା ଯୋଉ ଚୈତ୍ର ମାସରେ ହିଙ୍ଗୁଳା ଯାତ୍ରା ହଉଛି ମାନେ ଯ ନେବେ ସାଙ୍ଗରେ ପୁଣି ସେଇ ସେଇ ଶାଡିରେ ପୁଣି ତା ଗୋଟେ ଦିନ ରହିବେ ନାଇ ଏଇ ବର୍ଷ ଟିକେ ଆମର ପଚାଶ ବର୍ଷ ପୁରିଲା ଆମ ଯୋଉ ହିଙ୍ଗୁଳା ଯାତ୍ରା ବୋଲି ଏ ଝିଅ ଯାଇକି ସବୁ ଝିଅ ଯାଇକି ନିମନ୍ତ୍ରଣ କରିଥିଲେ ବୋଲି ସେ ନେଇେଇ ତିନି ଦିନ ରହିଲି ତଥାପି ମୋ ଝିଅ ସେଥିରେ କାନ୍ଦିଲା ମାମା ଯିବିନି ଯିବିନି ଯିବିନି ଆଉ ସରୁ ହିଙ୍ଗୁଳା ଯାତ୍ରା ମୁଁ ଯିବି ଆଉ ହେଠି ମାନେ କଣ କହିଲ ଦୋକାନ ବହୁତ ବିରାଟ ପଡିଆ ଦୋକାନ ବଜାରୁ ବହୁତ ପାନ ସବୁ ଜିନିଷ ବି ହେଠି ଶସ୍ତା ସେ ନେଇକି ସେ ଜମା ଛାଡିକି ଆସିନଥିଲା। ମୁଁ କହିଲି ହଉ ଯିବା ଆର ବର୍ଷ ପଛଆ ସାତ ରାତି ଆସିକି ରହିକି ଦେଖିବା ଆଉ ସେତିକି ଆଉ ଆଉ କୁଆଡେ ନାଇଁ ସେ ଏ ଆସିକି ଏଇ ଘରେ ଆଉ ଏଠି ତ କଳା ହାଣ୍ଡି କଲା ଯେ ଯେମତି ରୋଷେଇ ସେ କଣ କୁହନ୍ତି ହାଣ୍ଡି ସାଳ ନା ଲେଖିଲା ଭଳିଆ ସବୁଦିନି ସେଇଟା ଆଉ।
ହଉ ଆର ବର୍ଷକୁ ନହେଲେ ଯିବେ ହାରି ଦେଖିବେ ଆଉ। ଛୁଆଙ୍କର ଘର ମନ ଛାଡେନି ନା। ସେ ଆଉ ଟଠି ଆଉ ଦି ଦିନ ଯାଇକି ନା ବୁଲାବୁଲି ଭଲ ପାଆନ୍ତି ଆଉଆ ସବୁ ଥାଆନ୍ତି ସେଠୀ ନା ଆଉ ଛୋଟ ଭାଇ ଭଉଣୀ ମାନେ ତାରେ ସମସ୍ତେ ମାଉସୀ ପିଉସୀ ଥାନ୍ତି ସବୁ ଚିହ୍ନା ଲୋକ ତାଙ୍କ ଭଲ ଲାଗୋନି ସବୁ ଥାଆନ୍ତି ଖେଳିବା ବୁଳିବା ପାଇଁ ତାଙ୍କୁ ଭଲ ଲାଗେ।
କଣ କହିଲ ଆମର ଯାତ୍ରା ନା ସବୁ ବନ୍ଧୁବାନ୍ଧବ ସମସ୍ତେ ଆସିଥିବେ ଘରେ ପୁରା ଜୋର ମେମ୍ବର ହେଇଥିବ ପୁରା ଯାତ୍ରାଟା ପଡ଼ିଆଟା ଆମର ପୁରା ଲାଗିଛି ପାଖକୁ ତ ମାନେ ହେଠି ବି ସବୁ ଦୋଳି ଫୁର ସବୁ ପ୍ରକାର ଦୋଳି ମାନେ ଗୋଟେ ପିଲା ଗୋଟେ ଛୁଆଟି ବି ଗଟେ ଛୋଟ ଝିଅ ମୋ ଝଅ ତ ଏକୁଟିଆ ନିଜେ ବୁଲିକି ଆସେ ପୁଣି ଘକୁ ପଳେଇ ଆସେ ମାନେ ସବୁ ସୁବିଧା ଥାଏ ଆଉ ଝିଅ ପିଲାଟେ ବି ଗୋଟେ ଝିଅଟିେ ବି ଚାହିଁଲେ ଏକୁଟିଆ ବୁଲିକି ଆସିପାରିବ କୌଣସି ପ୍ରୋବ୍ଲେମ୍ ନାହିଁ କାରଣ ଆମ ଘରେ ଆମ ଗାଁରେ ସବୁ ମାନେ ଭଲେଣ୍ଡର ମାନେ ଗାଁ ଲୋକ ଲୋକ ବି ମାନେ ଅଛନ୍ତି ପ୍ଲସ ପୋଲିସ ପୁରା ଫୋର୍ସ ସବୁ କୌଣସି ମାନେ କୌଣସି ଗୋଟେ କେସ୍ କୋଉ ବର୍ଷ ଆମ ଯାତ୍ରାରେ କୋଉ ବର୍ଷ ଗୋଟେ ମାନେ ଇଏ କେସ୍
ହଁ ଯାହା ଭଲ ହେଲା ନିଜ ସବୁ ସୁରକ୍ଷା ଦେଲେ ସିନା ଭଲ ସଂସ୍େ ନିରାପତ୍ତା ରହିବେ। ଆଉ ଛୋଟ ପିଲା ବି ଯାଇକି ଆରାମ ବୁଲାବୁଲି କରିପାରିବେ। ରାତି ଯେତେ ରାତି ହେଲେ ବି ଆରାମସେ ସମସ୍ତେ ବୁଲାବୁଲି କରିପାରିବ। କିଛି ଡର ନାହିଁ।
ହଁ ଆଉ ହେଠି ଏମିତି ମାନେ ଏମତି କଣ କହିଲ କୌଣ ସେତି କିଏ ଖରାପ କାମ ଟିକେ କରିକି କି କାହାକୁ ଚୋରି କଲା କି କଣ କହିଲ ଯଦି ଧରା ପଇିଲଲା ତାକୁ ନେଇକି ଗୋଟେ ଘରେ ପୁର କୁଟିବ କୁଟି କୁଟି ସାରିଲା ପରେ ସକାଳ ପାଇଲେ ତାକୁ ହାର କରିବ ହାର କରିକି ତାର ଯେତିକି ନେ ଆଉ ସେକେଣ୍ଡ ଟାଇ ସ ଆଉ ଭୁଲ ଆଉ କରିବନି।
ହଉ ଆମେ ଆଉ କେତେବେଳେ କଥା ହେବା ଏବେ ରଖୁଛି।